ହଁ ହୁଁ।
ହଁ ଭାଇ କୁହ।
କଣ କଚ
କିଛି ନାହିଁ ଶୋଇପଡିଥିଲା ଆଉ ଟିକେ ଆଉ।
କ ହେତଲୁ ଉଠି ନ
ନାଇଁ ହେଇ ଉଠିଲି ଏବେ ତ ସେଥିପାଇଁ ଆ ସକାଳୁ ଶୋଇଲି ତମେ ଚାରିଟା ରାତିରେ ଆସିଲ ଆଉ ଚାରିଟା ରାତି ତ ଚାରି ଘଣ୍ଟା ଛଅ ଘଣ୍ଟା ନସୋଇଲେ ଟିକେ ବି ଦେଖିବାକୁ ଭଲ ଲାଗିବନି ନା
ହଁ।
ହଁ ଆଉ କଣ କ ସରୀରନି ଏକଦମ୍
ହଁ ଏଜାମ୍ ସରିଲାଣି ଘରକୁ ଆସୁଚୁ, ବସ ହଁ ବସ ମିଳିଗଲା
ଓହୋ ଭଲ କଥା ତାହେଲେ ଆଉ
ହୁଁ।
ତାହେଲେ ଭଲ କଥା ତାହେଲେ ବସ ମିଳଗଲା ଆରାମସେ ଯିବ ଆଉ କ ଖାଇ ପିଇକି ଗଲେ ନା ସେମିତି ଯାଇଚ ? ଓ ହୋ ଆ ବିଦେଯାଇଥାନ୍ତ ତ ଆରାମ ସେ
ସେ ଖୋର୍ଦ୍ଦାରେ ଖୋର୍ଦ ରଖି ତ ଖୋର୍ଦ୍ଧାଟି ଛାଡ଼ିଦବୁ କଣ।
ଖୋର୍ଦ୍ଧା ଠି କଣ ଖାଇବା ହେଠି ଜଳଖିଆ ଦୋକାନରେ ଯଉ ଇଏ
ହୁଁ।
ବରା ଯଉ କଣ ହେଟା ଢେଙ୍କାନାଳ ବରା।
ହୁଁ। ଭୁବନେଶ୍ୱରୁ ସବୁ ବୁଲିଚି। ଆମର ଅଛନ୍ତି ଏଠି ଭାଇ ହ କା ଆଉ କଣ ଗୋଟେ। ବୋଲିବେ।
ଅ ହୋ।
ସେ ଭାଇହକା ଅଛନ୍ତି। ସେ ଅଫିସ ଯିବ। ସେଥିପାଇଁ ତାଙ୍କ ଘର ଆଡେ ଗଲୁନି। ଡାଇରେକ୍ଟ ଆସିଲୁ ହରି ଆଡ଼େ।
କାରଟା ଆସିଯାଇଛି ଆଡେ ନାଇଁ।
ହୁଁ ତାଙ୍କ ତାଙ୍କ ରୁମ୍ ଆଡେ ଆଉ ଯାଇନୁ ଆଉ।
ପଳେଇଥାନ୍ତ ରୁମ ଆଡ଼େ ଟିକେ ବୁଲି ବାଲିକି ଯାଇଥାନ୍ତ ନହେଲେ।
ରୁମ ଆଡେ ଯାଇଥିଲୁ ଯ ଚାରିଟା ରାତିରେ ଗଲୁ, ପହଞ୍ଚିଲୁ ସାତଟାରୁ ରୁମକୁୁ ଯାଇକି କଲେଜ ଗଲୁ ନା।
ଓହୋ ଭାଇ ଆଣିକୁ ଛାଡିିକି ଗଲେ ବୋଧେ।
ହୁଁ। ସେ କଲେ ତାର କାମ ଅ ଏକ୍ଜାମ ନା ତାର ଭଲ ହେଇ ଆଜି ତ ବାହରୁଛି।
ଯା ରେଜଲଟ ଆସିଲେ ପୁଣି ଆଉ।
ହୁଁ। କହୁଚି କସି ଶ୍ଚିନ ବେଶୀ ପଡ଼ିଥିଲା। ଗଲି କହୁଚି କୋସଚିନ ବେଶୀ ପଡିଥିଲା କଉଚି। ଜି କେ।
କୋଶଚିିନ ତ ଦେ ଇଜି କଣ ଯଦି ପଢିଥିବ ତ ଇଜି ନହେଲେ ନାଇଁ ସରଲା ଆଉ।
କମ୍ପିଟେଟିଭ୍ ରେ ତ ଜି କେ କୋସଚୀନ ପଡିଥିଲା ଆଉ।
କମ୍ପିଟେଟିଭି ଟା ତ ରହେ ସେମିତି ଆଉ। ଆଉ କଣ? ନାଇଁ ଉଠିଲି, ଯାଉଚି କାମ ସାରି ଖାଇବା ଆଉ।
କାମ ଆହୁରି?
ନାଇଁ ଉଠିଲି ମାନେ ଏମିତି ଫ୍ରେଶ ଫ୍ରାସ ହେଇକି ଯାଇ ବ୍ରସ ଫ୍ରସ କରିକି ଖାଇ ପିଇକି
ଆଉଥରେ କାମ କରୁନ ଅଁ
ତ ମ ନା ମ ସିଫ୍ଟ ଡିୟୁଟି ଅଛି ତିନଟା ବେଳକୁ ଯାଇକି।
ଅହୋ।
ତିନିଟା ବେଳକୁ ଅଛି, ଉଠିଲି ତ ଏବେ। କାମ ରୋଷେଇ ତ ହେଇଯାଇଚି। ଦେଖିଆ ମୁଁ ତ ଆଜି ଅଣ୍ଡା ଖାଇବିନି, କଣ ଅଣ୍ଡା ରୋଷେଇ କରିଦେଇଚନ୍ତି।
କେତେ କଣ ସାଲାରୀ?
ଏ ଦଉଛନ୍ତି ବାଇଶ ପଚିଶ ହଜାର ଏଠି ଦଉଛନ୍ତି ଆଉ। ଫିକ୍ସ ନାହିଁ କାଇଁନା ନାଇଟ ସିଫ୍ଟ ଏଠି ରହିଲେ ପଇସା ଇଏ ଅଧିକ ଆସେ ମର୍ଣିଂ ସିଫ୍ଟ ରହିଲେ ଟିକେ କମ ଆସିବ ଟିକେ ଇଏ ହେଇଯାଏ ଆଉ।
ଓହୋ ମୁଁ ଭାବି ଟିକେ ବୁଝି ଦଉନ ନହେଲେ ମୁଁ ଯିବି ସେଠିକି କଣ କରିବି ଗାଁରେ ବସିକି ବାର ପନ୍ଦର ହଜାର ପାଉନି।
ଆଜ୍ଞା।
କହିଲି ମୋ ପାଇଁ ଟିକେ ବୁଝି ଦଉନ ନହେଲେ ମୁଁ ଯିବି ହେରି ମୋର ବାର ପନ୍ଦର ହଜାର ପାଉନି ଗାଁରେ।
ଏଇ ଗାଁରେ
ହୁଁ।
ଗାଁ ରେ ବସିକି କାମ କାହିଁ।
ନାଇଁ ତମ ହେଇଠି ଯୋଉ ସେଇ ଅଫିସରେ ବୁଝି ଦଉନ ମୋ ପାଇଁ।
ଅଫିସ ରେ ଆସିବ ଯଦି ପଳେଇ ଆସ କଣ ଅଛି ଏଥିରେ ହେଇଯିବ ଏବେବି ଆସିଲେ।
କଣ କଣ ଦରକାର?
କିଛି ନାହିଁ ଗ୍ରାଜୁଏସନ ସାର୍ଟିଫିକେଟ।
ହୁଁ ଆଉ
ସେତିକି ହିଁ କାଫି
ଓହୋ। ଇଣ୍ଟର୍ଭ୍ୟୁ ଦବାକୁ ପଡିବ?
ହଁ ଇଣ୍ଟରଭ୍ୟୁ ତ ଦବା ପାଇଁ ପଡିବ ଟିକେ କମ୍ୟୁନିକେସନ ଦେଖିବେ ଏମାନେ।
ହୁଁ।
କମ୍ୟୁନିକେସ ସନ୍ ଦେଖିବେ କମୁନିକେସ ଯଦି ଭଲ ଥିବ ହେଲ ଆଉ କଣ।
ଓହୋ।
ପନ୍ଦର ହଳ ଦେବେ ଆଉ।
କୋଶ୍ଚିନ କଣ ହାର୍ଡ କୋଶ୍ଚିନ ପଚାରିବେ ନା
ଆରେ କୋଶ୍ଚିନ କିଛି ନାଇଁ ନର୍ମାଲ କମ୍ୟୁନିକେସନ ସନ୍ ପଚାରିବେ ସେଲ୍ଫ ଇଣ୍ଟ୍ରୋଡକସନ୍ କାହିଁକି ଜଏନ କରିବା ପାଇଁ ଚାହୁଁଛ ତମର ଯଦି ଲାଇନ ତମର ରହିଛି ତମର ଯୋଉ ଲାଇନ ଥିବ ସେ ଲାଇନ ପଚାରିବେ ତମେ ଲାଇନ କଣ ପାଇଁ ଆସିବା ପାଇଁ ଚାହୁଁଛ।
ଆଉ ସେଟା କୋଉ ଲାଇନରେ ଚାକିରୀ ଦଉଛନ୍ତି ସେ?
ଏଇଟା ଅଛି କଲ ସେଣ୍ଟର ମାନେ ଯୋଉ ଅନଲାଇନରେ ମଗଉନାହାଁନ୍ତି ଜିନିଷ
ହଁ।
ତାରି ଅଫିସ ଟା।
ଓହୋ।
ତମେ ଯୋଉ କାହାର କିଛି ଗୋଟେ ଇସ୍ୟୁ ହେଲେ ଆମେ ଫୋନ କରି ପଚାରୁଚ
ହଁ।
ତାରି କଲ ସେଣ୍ଟର ଟା।
ଏବେ ଅଛି ତ ହବ।
ଅଛି ସେଠି ଅଛି ଯଦି ହୋଟେଲ କରିବା ପାଇଁ ଯିବ ରିସେପସନ ଅଛି ଗୋଟେ। ରିସେସ୍ପନିଷ୍ଟ ଦରକାର ଅଛନ୍ତି ଦି ଜଣ ମିଳୁନାହାନ୍ତି। ଆଉ ମ୍ୟାନେଜ କରିହଉନି ଜବ କରିକି ଇଆଡେ ମ୍ୟାନେଜ କରିହେଉନି ସେ ଦରକାର ଅଛି ଦି ଜଣ ଏତିକି ରିକ୍ୟାରିମେଣ୍ଟ ଅଛି। ହାଲୋ। ତମ ନେଟୱର୍କ୍ ଆସୁନ କେ?
ହାଲୋ।
ହଁ।
ତ ଗଲି ମୋ ଭାଇକି ନମ୍ବରଟା ଦେଇଦେବି। ତମର
ହଁ ଭାଇକି ଦେଇପାରିବେ କିଛି ଅସୁବିଧା ନାଇଁ।
ସେ ତମକୁ କଲ କରିକି ଯିବ ହେରି ଅଫିସକୁ ଆଉ।
ହଉ ହଉ ଠିକ ଅଛି। କରୁଛନ୍ତି କଣ ତମ ଭାଇ?
ସେ ଗ୍ରାଜୁଏସନ କମ୍ପ୍ଲିଟ କରିଦେଇଚି ପ୍ଲସ ଥ୍ରୀ ସାରି ଦେଇଚି ପୁରା।
ଓ ହୋ।
ଆର୍ଟସ ପଢୁଥିଲା ସା କମ୍ପ୍ଲିଟ କରିକି ବସଚି।
ଦେଇଦବ ଆସିକି ଯଦି
ଓ ହୋ ଦେବା ତାକୁ। ସେ କୋଉଦିନ ଯି କୋଉଦିନ ଯିବ?
ମୁଁ ଖାଲି ଗୋଟେ ମିନିଟ ଦେଖି ଦଉଚି ଜଏନିଂ ଅଛି କଣ ଅଛି ତମକୁ ଜଣେଇବି ଆଉ।
ଠିକ୍ ଅଛି ଟିକେ କହିବ ଆଉ।
ଏ ଯାଏଁ ଯାହା ଜଏନିଂ ଚାଲିଥିଲା ତ ବର୍ତ୍ତମାନ ବନ୍ଦ ଅଛି ଚାଲିଛି ମୁଁ ଦେଖିକି କହିବି ଆଉ।
ହୁଁ ସେ ଘରେ ବସିଛି ତ ମୁଁ କହିଲି ଘରେ ବସିିକି କଣ କରିବ ଯାଉ ନହେଲେ।
ନହେଲେ ଯଦି କହିବ ରିସେପସନିଷ୍ଟ ପାଇଁ ଆରାମ ସେ ହେଇଯିବ ରହିବା ପାଇଁ ତାଙ୍କ ଦେବେ ଯୋଉ ଇଏଟା ଅଛି।
କଣ?
ହୋଟେଲ ଗୋଟେ ଅଛି।
ହଁ।
ତ ତା ରେଜିଷ୍ଟ୍ରେସନ ଇଏ କରିବା ପାଇଁ ସେ ଯଦି ରହିବା ପାଇଁ ତ ସେ ଦେବେ କହୁଚନ୍ତି।
ହୁଁ।
ଯଦି ସେଥିରେ ବି କହିବ ବି ହେଇଯିବ ସାଙ୍ଗେ ସାଙ୍ଗେ।
ଜବଚାଲିଲେ ଗୋଟେ ଦରକାର ସେ ଘରେ ବସିକି କଣ କରିବ ସେ ପ୍ଲସ ଥ୍ରୀ କମ୍ପଲିଟ କରି ବସିଚି।
କାହିଁ ନା ସେଠି ତାଙ୍କର ରିକ୍ୱାରମେଣ୍ଟ ଅଛି ସେ ଖୋଜୁଚନ୍ତି ପିଲା ହୋଟେଲ ର ଯୋଉ ରିସେପସନିଷ୍ଟ ପାଇଁ।
ହଉ କେତେ କଣ ସାଲେରୀ ମିଳିବ?
ସେ ତେର ଚଉଦ ହଜାର ଦେବେ ରହିବାକୁ ଦେବେ ଆଉ।
ହଁ ହଉ ବୁଝି ଦିଅ ସେ ରହିବ ଆଉ କଣ।
ହଉ ତାଙ୍କ ନମ୍ବର ଟା ଦବ ମୁଁ କଥା ହୁଏ ତାଙ୍କ ସହିତ କଥା ହେଲା ପରେ ଯ କହିବି ତାଙ୍କୁ। ସେଇ ହିସାବରେ କଣ କରିବା ଆଉ।
ହୁଁ। ସେ ଘରେ ବସି ତ ଖାଲିରେ କଣ କରିବ ଆଉ ଏଇ ରହୁ ଆଉ ରହିବା ଫ୍ରି ତ।
ହଁ ସେ ହୋଟେଲ୍ ଟା ଅଛି ସେ ରହିବା ପାଇଁ ରହିପାରିବ ଆରାମସେ କିଛି ଅସୁବିଧା ନାହିଁ। ରିସେପସନ କାମ କଣ? ରିସେ ଯୋଉ ଲୋକ ଆସିବେ ତାଙ୍କ ଏଣ୍ଟ୍ରି କରିବ ଖାଲି।
ହେଟା ଯୋଉ ୱାଟର ନୁହେଁ କି?
ନା ନା ୱେଟର ନୁହେଁ ଯୋଉ ଲୋକ ଆସିବେ ଯୋଉ ହୋଟେଲ ଯାଇ ଆମେ ଯୋଉ ଷ୍ଟେ କରୁଚେ?
ହଁ ହଁ।
ସେ କାମଟା ଯୋଉ ଷ୍ଟେ କଲା ପରେ ଯୋଉ ଡକୁମେଣ୍ଟ ଧରିକା ଯୋଉ ନେଇକି ରଖୁଛନ୍ତି ଯୋଉ ଇଏ ପଇସା ରଖିବା ଡକୁମେଣ୍ଟ ରଖିବା ରିସପ୍ସନ୍ ରେ ବସି ତମର ଯୋଉ ସିଷ୍ଟମ୍ ଆଗରେ ବସିବ।
ହୁଁ।
ତାଙ୍କର ହୋଟେଲ ବି ଅଛି ଯଦି କଣ ଜିନିଷ ପତ୍ର ଅଣା ଅଣିଥିବ ଯଦି ଥିବ ସେଇ ଜିନିଷ ବି ଟିକେ ସେ ତାଙ୍କୁ ହେଲ୍ପ୍ କରିବ ସେଥିର ଆଉ କାହିଁକି ନା ହୋଟେ ହୋଟେଲ ତ ଟୱଣ୍ଟି ଫୋର୍ ଆୱାରସ୍ ସବୁବେଳେ ଲୋକ ଆସି ରହିବେନି। ତ
ହଁ। ସେ ଘରେ ବସିଛି ତ ସେଥିପାଇଁ ଆଉ।
ହଁ କିଛି ନଥିବା ଠାରୁ କିଛି ତ ଥିବା ବେଟର ନା।
ହୁଁ, ଏବେ କିଛି ପାଉନଥିଲୁ। ଏଇନୁ ପାଇବୁ ଦଶ ବାର ହଜାର।
ନିଜ ଖର୍ଚ୍ଚ ତ ଆଟଲିଷ୍ଟ ଉଠିଯିବ। ନିଜ ନଲେଜ ପଢାପଢି କରିବା ପାଇଁ ଚାହିଁବେ ବି କରିପାରିବେ ସେଥିରେ।
ହୁଁ। ସେଇ ଘରେ ବସିଛି। ନମ୍ବର ତମର ଦେଇଦେବି ସେ କଲ୍ କରି କଥା ହେଇଯିବ ଆଉ।
ନମ୍ବର ଟା ତ ଦେଇଦେବେ କଥା ହେଇଯିବି ଆଉ।
ହୁଁ। ଆଉ କଣ ଖାଇନ?
ନାଇଁ, ତ ଏଇ ଶୋଇଛି ଉଠିଲି, ଆଉ ଖାଇବି କଣ? ଯାଉଛି, ଏ ଯିବି ଫ୍ରେଶ ହେଇକି, ଖାଇ ପିଇ କାମ ସାରି ଖାଇବା ପିଇବା କରିବି ଆଉ।
ବର୍ଷା ହଉଛି ନା ନାଇଁ ଏବେ।
ନାଇଁ ଆଜି ପାଗଟା ତ କଣ ଇଏ ଦେଇଛି ବଟ ବର୍ଷା ତ ହଉନି।
ବର୍ଷା ଷ୍ଟାର୍ଟ ହେଇଗଲାଣି ଖୋର୍ଦ୍ଧା ଠୁ
ଖୋର୍ଦ୍ଧାଠୁ ଷ୍ଟାର୍ଟ ହେଇଗଲାଣି, ଇଆଡେ ତ ପାଗ ଦେଇଛି।
ପାଗ ତ ଦେଇଥିଲା, ମୁଁ ତ ଦେଖିଛି, ଏବେ ବର୍ଷା ଷ୍ଟାର୍ଟ ହେଇ ଗଲାଣି। ଝିପ୍ ଝିପ୍ ଚାଲଛି।
ଖୋର୍ଦ୍ଧା ରୁ ବର୍ଷା ଷ୍ଟାର୍ଟ ହେଇ ଗଲାଣି। ଏଆଡେ ହେଇନି, ହବ। ହବ ହଁ ଆ। ପାଞ୍ଚଟା ଆସଛି ତ।
ହଁ ମୁଁ ତମ ନମ୍ବର ତାକୁ ଦେଇ ଦଉଛି ସେ କଲ୍ କରିବା ଆଉ ଆଉ ପ୍ଲାନରେ କଲ କରିଦବ ତାକୁ ବୁଝେଇ ଦବ କଣ କଣ ମୁଁ ତାକୁ ନମ୍ବର ଦେଇ ଦେବି ଆଉ
ହଉ ହଁ ହଁ ଏଇ ନମ୍ବର ହି।
ହଉ ରଖୁଛି।
ହଉ ହଁ ଠିକ୍ ଅଛି ଭାଇ।